ହ୍ୟାଲୋ
ହଁ କାମଛ
ହଁ ଏଇଠି ଏଇ ତ ପୁଅ କୁ ଗାଧେଇ ବୋଲି ଆସ୍ ମୁତିକି ବେଡ୍ସିଡ଼ି ଫେଡ଼୍ସିଡ଼ି ହୁଁ କରିଦେଇଛି ସେରାକୁ ବାହାର କରିଦେଇଥିଲି ପାରିବା ପାଇଁ ଦେ ବାବା କରୁଛନ୍ତି ମୁଁ ଏଇ ବାହାରେ ବସିଛି ଆଉ।
ଓ ହୋ ଆଉ ସମ୍ମ୍ପୁଦାମ ଶୋଇ ନହିଁ
ପୁଅ ହଁ ଏଇଟା ବସିଛି ତ ଆଉ।
ହୁଁ ହୁଁ
ତୁଗାଧେବ ଖାଇବ
ଓହୋ ସେ ଗାଧଉଛି ।
ହଁ ସେ ତାର ଡେଲି ଗାଧୁଆ
ହଁ ଗା ହ ଆମରଟ ଗାଧୁଆ ନାଇ । ଆ ଥଣ୍ଡା ତ ଧରିଛି ଛୁଆଙ୍କୁ ଆଉ କଣ ଗାଧେଇ ବି
ଖରାଦିନ ଟା ପଟ ଫେଟ ଗରମ ହେଇଯିବ ତା ଡେଲି ଫାଷ୍ଟ ଗାଧୁଆ ଟା
ହୁଁ ଦେଖନ୍ତୁ ଛୁଆଙ୍କୁ ଗାଧେଇ ଦେବା ଟା ଭଲ ନା ଆଉ
ଛୁଆଙ୍କୁ ଗାଧୋଇ ଦେଲେ ଭଲ ପାଣି ହେଇଯିବ ଦେହରେ।
ହଁ ଆଉ ଏମିତିରେ କଣ ଥଣ୍ଡା ଟିକେ ଥରେ ଗାଧିନେ ପୁଣି ଥଣ୍ଡା ଥରିବ।
ହଁ ଥଣ୍ଡା ତ ହେଲେ ଆଉ ସେ ଛାଡିବନି ଯାହାହେଲେ ମିନିମମ୍ ଦଶ ଦି ମାସରେ ରହିବ ଥଣ୍ଡା
ସେବା ଏମିତିରେ ମେଡିସିନ ଖାଇବେ ଏମିତିରେ ଖାଇବ
ହଁ ।
ବଡପୁଅ ତ ଟୋଟାଲ ଗାଧୁନି ଆଉ ଇଏ ତ ଛାଡ଼ ୟ ତ ପାଣି ପଡ଼ିନି
ସେଣିବା ଛୁଆଙ୍କୁ ଲଗାଲେ ବେଶୀ ଦେହ ଖରାପ ହବ ଯୋଉ ଥଣ୍ଡା ଫଣ୍ଡା ଆମେ କହୁଛେ ଖାଲି ଗାଧଉନି ବୋଲି ପେଟ ଗରମ ମୁଣ୍ଡ ଥଣ୍ଡା ରହିଲେ ହବ।
ହଁ ସେମତି ହଉଛି ଏ ଛୁଆଙ୍କୁ ଡେଲି କେତେ ଇଏ କରିବୁ ମାନେ ମାସରେ ଥରେ ମେଡିକାଲ।
ହଁ
ମୁଁ କହୁଛି ଆକୁ ଟିକେ ଗାଧେଇ ଦବା ଯୋଉ ଖରା ହଉଛି।
ଖରା ଛୁଆଙ୍କକୁ ଯିବା ମୁଣ୍ଡ ଯୋର୍ ଦେହ ଗରମ ହେଇଯିବ ଛୁଆଙ୍କର।
ଆମେ ଆମେ ଗାଧେଇ ଆମେ ଗାଧୋଇକି ବି ରହିପାରୁ
ଆମେ ପା ସକାଳୁ ଗାଧଉଛେ ଆମ ଦେହ ହାତ୍ ତ ଅଠା ଅଠା ମୁଁ ସେ ନାଇଟ୍ ଚେଞ୍ କରିଦଉଛିି ଲୁଗା ପାଲଟେଇକି।
ସେଇଆପା ଆଉ ଛୁଆ କେମିତି ରହିବେ କହିଲ? ଉଁ-ଉଁ ପୁଅ ଏଇନା ଗାଧେଇନି ଗା
ନାଇଁ ଗାଧେଇବ ତା ବାପା ଯିବେ ଗାଧେଇ ସି ସିଏ ଏକା ଥରେ ଗାଧୋଇବେ ଯଦି ବାପ ପୁଅ ଛୁଆ ଦି ଦି ଜଣ ଗାଧୋଇବେ ଏକାଥରେ। ଏ ତ ଗାଧେଇଲେ ପାଣି ପାଖରୁ ବାହାରୁନି।
କଣ ଯୋଉ ଟ୍ୟାବେ ନା ଟିଓଲ କୋଉଠି ଗାଧୋଉଛି?
ଟ୍ୟାପ ବାଥରୁମରେ ତ ଆଉ ସେ ଯୋଉ ସାୱାରଫାୱର ଯୋଉ ଲାଗିଛି।
ଓହୋଃ ସାୱାର ପାଣି ଗାଧଉଛି ଆଉ
ବାବା ବଡ଼ା ସେ ତା ବାବା ଗାଧେଇ ଦେବେ। ମୁଁ କହିଲି ଆ ମୁଁ ଗାଧୋଇ ଦେବି, ନା ମୋ ବାବା ମତେ ଗାଧେଇ ଦେବେ ବାବା ଶୁଣ।
ଓହୋଃ, ଆଉ ବାବାଙ୍କର କଥା ମାନୁଛି ଆଉ, ମାମା ସବ୍ କିନ୍ତୁ ବାବାଙ୍କ କଥା ମାନିବେ।
ଛୁଆ ବାବା କଥା ତାର ଭାରି ବାବା ପ୍ରିୟ, ମୁଁ ନୁହଁ। ମତେ କହିବ ତୁ କଣ ପାଇଁ ମୋ ବାବା ପାଖ ଖରେ ଶୋଇଛୁ। ତୁ ଯାଉନୁ ତୋର ହେଠି ଶୋଇବୁ ମତେ ମାରିକି ଗଡେଇ ଦବ ନା। ତୁ କଣ ପାଇଁ ମୋ ବାବା ପାଖରେ ଶୋଇ ପଡ଼ିଲୁ ମୁଁ କି ତୋ ବାବା, ପାଖରେ କଣ ପାଇଁ ମୁଁ ଶୋଇବିନି ତୋ‌ ନାଁ ନା ମୋ ବାବା ପାଖରେ ତୁ ଶୋଇବୁନୁ। କିନ୍ତୁ ବାପାମାନଙ୍କୁ ଛୁଆ ପା ବାବାକୁ ଗୋଟେ ସେକେଣ୍ଡ୍ ନ ଦେଖିଲେ ମୋ ପୁଅ ତା ବାବା ଗାଡି ସାଉଣ୍ଡ୍ ଶୁଣି ଦବ ଯିବ କାନ୍ଦିବ। ହଁ ମୋ ପାଇଁ କଣ ଆଣିଛ? ଫାଷ୍ଟ ଆଗ ଏଇଟା ଏଟା ତା ପାଟରୁ ବାହାର ଯିବ। କଣ ଆଣିଛ ମୋ ପାଇଁ?
ଖାଇକି ପୁରା ନାଲଚିଆ ହେଇଗଲାଣି।
ସେ ଦଶ ଟଙ୍କିଆ ହଉ ଯାହାହଲେ ତା ପାଇଁ ଗୋଟେ ଆସିଥିବ।
ସେଇଆବା ନାଚୁ ଠିଆଇଲାଣି ନା ଖାଇକି ସେ ଡେଲି ପାରିବା ଆଉ।
ଯାହା ହେଲେ ଗୋଟେ ଆଠିଣିକଆ ଚକୋଲେଟ ହେଲେ ତା ବାବା ପ୍ୟାକେଟ ରେ ପଡିଥିବ ଯୋଉଦିନ ନ ପଡିଥିବ କାନ୍ଦିକି ଘର ଫଟେଇଦବ। କିଛି ଆଣିଲେନି ମୋ ପାଇଁ କିଛି ଆଣିଲେନି
ହଁ ହଁ।
ସେ ଛୁଆ ଦିନରୁ। ଖରା ପ୍ରବଳ।
ମାନେ ଘର ଭିତରେ ବି ରହି ହଉନି।
ନା ବା ଏସିି ଲଗାହବ ଏସି ଟା ଆଜି ଏପର୍ଯ୍ୟନ୍ତ କଣ ଲାଗିନି ଏତେବେଳେ ଲାଗି ଚାରେ
ଓ ହଁ ଏଇନ ଫ୍ୟାନ୍ ଖାଲି ବୁଲ
ଖାଲି ପ୍ ଫ୍ୟନ ଚାଲିଛି ଲାଗିବ ଏସି, କୁହନି ବେଶୁଳି ଫେସୁଳି ଡେଲି ଗୋଟେ ବ ସଫା କର ଡଲି ଗୋଟେ ଚେଞ୍ଜ କର। ହାଡ଼ି ଦଉଛନ ବେଶଡି ତାକୁ ଛୁଆ। ହା
ତାପରେ ତାଙ୍କର ଉପର ରୁମ୍ ବେଶୀ ଗରମ ହଉଥିବ
ଉପର ରୁମ ରେ ସେ ଝିଅ ଟା ରହୁଛି ହଁ ପ୍ରବଳ ଗରମ ଅମ୍ ମୁଁ ତ ଯେତେବେଳେ ଥରେ ଥରେ ଯାଇପାରି ତା ପାଖକୁ ଯେ ମୁଁ ଗରମରେ ପଶି ପାରେ ନା,
ସେ କଣ ଏସି ଲଗେଇଛି ନା କୁବି ଖାଲି ଫ୍ୟନ୍
ଘିଇ ଲଗେଇଲି ଦେବୁ।
ହଁ ନା ମାନେ କାଳେଶ ନଗେଇ ନା।
ନାାଇଁ ଏସି ଲାଗେନି, ଖ ଶୀତ ଦିନ ଭଳବଳ ଥଣ୍ଡା, ଖରା ଦିନ ହେଲେ ବାପ ବର୍ଷା ବର୍ଷା ହେଲେ ଚଳିଯିବ ବର୍ଷା ହେଲେ ଗରମ ଟ ତ୍ ଜଣା ପଡେନି।
ନା ଶୀତ ଦିନରେ ଜଣା ପଡିବନି ନାନ୍ ଶିତଟା ଏତେ
ନାଇଁ ଏ ଯୋଉ ଗରମ ହଉଛି ଥନ୍
ଖରା ଦିନଟା ତ ବେଶୀ ରହିହବନି ଆଉ ତଳ ଘର ଯଦି ଥିବ ଆରେ ତଳ ଘର ଥଣ୍ଡା ରହିବ।
ତଳ ଘରରା ଥଣ୍ଡା।
ତମେ ତାହାନେ ଖାଇନ ଖାଇବ ଆଉ।
ହା ବହୁ ଦର୍ଜି ଖାଇନୁ ତ ଏ ଛୁଉଆ ଯାଇଚନ୍ତି ଦିଦି ହାରିକା ସଫଳ ଆଜି ଜଳଖିୟ ଆଉ ତମ ମା ଇଏ କରିଥିଲେ ନା ଖାଇ ଦେଇଥିଲୁ ଆ ବାବା ମୁଁ ପୁଅ ତ ଖାଇଲାନି।
ହୁଁ।
ଖାଇ ଦେଇଥିଲୁ ଉପମା ସେ କରିଦେଇଥିଲେ ସେ ଯେତେବେଳେ କରନ୍ତି ଉପମା ତାଙ୍କ ଉପମା ଟା ବୁଢିଆ କରନ୍ତି ଉପମା ସେଏ ଇଛା ହେଲେ ଚିକେନ୍ କେତେବେଳେ କରି କରିଦିଅନ୍ତି।
ହୁଁ ହୁଁ।
ଭଲ କରଛି ଗାଜର ଭାଜର କିଛି ପଡି ନଥିଲା। ଖାଲି ଯାହା ଆଳୁ ଗୋଟେ ଟମାଟ ପକେଇି କରି ସେଥିଲେ ବି ଭଲ ଲାଗୁଥିଲା।
ଓହୋ ସେତାଙ୍କର କରନ୍ତି।
ହଁ ହେରା ବାବା କରିବେ। ଚିକେନ ଫିକେନ ଅଧା ଟାଇମ ହେଲେ ସିଏ କରିବେ ଅଣ୍ଡା ଭୁଜିଆ ଆମଲେଟ ସି ଏ କରିବେ ହେଲେ ମୋ ଶଶୁର କହିବେ ତୁ କର ଅଣ୍ଡା
ଅ ହ ଭଲ କରନ୍ତି ଟେଷ୍ଟ ଟି ନା
ହଁ ଭଲ କରନ୍ତି।
ହୁଁ ହୁଁ। ଆଉ ଆଉ କଣ କରନ୍ତି ସିଏ?
କଣ?
ସାଧା ଆଇଟମ୍ ନା ତମେ କର।
ସାଧା ଆଇଟମ ହଁ ମୁଁ କରେ। ତାଙ୍କର ସାଧା ବେଶୀ ମସ୍ତ ମସଲା ତାଙ୍କର ବେଶୀ ସିଏ ଖାଇବେନି ତୁମେ ଟମାଟୋ ପିଆଜ ଦେଇକି ସାଧା ଯେ ଯେମିତି କରିବ ସେ ସେମିତି ଖାଇଦେବେ ପଛେ କେତେ ମସଲା ଫସଲା ଦେଇ କଲେ ଖାଇବେନି।
ମସଲା ଟା ଟିକିଏ ଭଲ ପାଆନ୍ତିନି।
ନା ସେ ମସଲା ଖାଇବେନି।
ଆଉ ତ ତେ ଯୋଉଠି ଯାଉଥିବେ ଭୋଜିଭାତ ହାତରେ କଣ କରନ୍ତି? କଣ ଖାଆନ୍ତି?
ମିକ୍ସ ଭେଜି ବେଶି ପସନ୍ଦ ଭୋଜି ଫୋଜି ହେଲେ ତାଙ୍କର ମିକସ ଭେଜ।
ହଁ ଯେ ସମସ୍ତେ କଣ କର କରିଥିବେ ଏଇଥ
ହଁ ମଟନ ମଟନ ଫେବରାଇଟ। ହେରା ଭୋଜି ଭୋଜିରେ କହୁଛି ଆ ଘରେ ଘରେ ସେ ତାଙ୍କର ଏଇ ବେଶୀ ମସଲା ଖାଇବେନି ଭୋଜି ଭୋଜିରେ ସେ ତା ଯେମିତି ଖା ହଁ। ଆଉ ଭୋଜିରେ ତାଙ୍କୁ କି କମ ମସଲା ଦବ ତଦିବ ଲୋକ ବଧି ପଲା ଯଦି କମ ମସଲା ଖାଇବାରେତ ତୁ ଘରେ ରାନ୍ଧିକି ଖାଇଦେଲୁ କାହିଁ ଆଇଛୁ ଭୋଜି ଖାଇବା ପାଇଁ
ଡେଲି ବେଡ୍ସିଡ ଚେଞ୍ଚେକର କର ଡେଲି ମତେ ଭାରି କାଟୁଛି ସଫା କେତେ କରିବ ୱାସିଂ ମେସିନ ଥାନ୍ତା କି? ହାତରେ କଲାବେଳୁ ଜୀବନ ଛାଡି ଯାଉଛି ଡେଲି ତ ବାବାର ପ୍ୟାଣ୍ଟ ସାର୍ଟ କାଲି ପ୍ୟାଣ୍ଟ ସାର୍ଟ ସବୁ ଦିଦିଟା ନାକେ କରାଗଲା ପୁଣି ଆଜି।
ଓହ ଆଉ କଣ କରିବ ସଫା ତ ଡେଲି ତ ଆମେ ଯୋଉଟା ପିନ୍ଧିଲେ ବି ସଫା